ହାଲୋ।
ହାଲୋ।
ହୁଁ କଁ କରଚୁ?
ଏଇଟି ବସିି ପବନ ଖାଉଚି ଆଉ, ତୁ କଣ କରୁଚୁ?
ମୁଁ ବି ବସି ପବନ ଖାଉଚି।
ହଁ ତମେ ସାଡ଼େ ବର୍ଷା ହଉଥୁଲା?
ସଖାଳେ ହଉଥୁଲା ଏବେ ଆଉ ହଉନି।
ଅହ।
ଖାଇ ପିଇ ସାଇଲୁଁ?
ନାଇଁ ବା ଖାଇ ପିଇ ସାରିନି ଖାଇବି ଆଉ। ଆଉ ତମ ଗାଁରେ କଣ ଆମ ଧନ ଟି ଭି ଦେଖୁଛି। ଆଉ ତମ ଗାଁରେ କଁ ଭୋଜି ହଉଥୁଲା ବା?
ଭୋ ହଁ ତୁ ଆସିବୁନି?
କୋଉ ଦିନ ହବ?
ହଁ କଣ ଏଇଥିରେ କୋହୁଚନ୍ତି କଣ ହବ କି କଣ।
କଣ ବାହାଘର ଭୋଜି?
ହଁ। ବାହାଘର ରିସେପସନ୍ ସବୁ ଭୁବନେଶ୍ୱରରେ ହବ ଇଆଡ଼େ ଖାଲି ଏଇ ଗାଁରେ ଗୋଟେ ଭୋଜି ଆସିକି ଦେବେ ଆଉ।
ଓହୋ ଆ ଆଉ ଯିବା ଆଉ।
ହୁଁ ଆସିବୁ।
ଗାଁ ଭୋଜିଟା ଭଲ ଲାଗେନି କି ସମସ୍ତେ ସାଙ୍ଗ ହେଇଯାଆନ୍ତି।
ହଁ।
ଆଉ ତମ ଅଷ୍ଟପହରୀ ସରିଲାଣି?
ଉଁ ହୁଁ ମ ଅଷ୍ଟ ପହରୀ ସରିଲାଣି।
ଆ କୋଉ ଦିନ ହବ?
ଏ ବର୍ଷ ତ ଠିକ୍ ନାହିଁ ଆର ବର୍ଷକୁ ହବ।
ତମର ତ ଏବେ ଭାରି ଖାଇବା ପିଇବା ଯୋ ଇଏ ହଉଚି ଆଉ ସବୁଦିନେ ଆଉ, ନାଁ?
ବାହାଘର ଖାଲି ଆଉ।
ହଁ ଭଲ ତମ ଗାଁରେ ଗୋଟେ ରଖିଚନ୍ତି ଆଉ।
ଆସିକି ଆମ ଗାଁରେ ରହିଯାଉନୁ।
ହଁ ଯିବା ଏଥର ଆଉ। ଆଉ ତମର ଯୋଉ ବଡ଼ ପୋଖରୀ ଟାଏ ଅଛି ବା?
ହୁଁ ମାଛ ତ ରହିଥିଲା ରଜକୁୁ।
ଆଉ ତୁ ଟିକେ ଦି ପିସି ପଠେଇଲୁନି।
ଆଗରୁ କହିଥାନ୍ତେ ମୁଁ ଆ ନଥିଲି ଯାଇଥିଲି ସେଦିନ ହେଇ କେନ୍ତା ଆଁକୁକଆମ ଗାଁ ପୁ ପୋଖରୀ ମାଛ ସେଯୋଉ ମାଛ ପଙ୍କୁ ଆ ଖାଲି ପଙ୍କୁଆ ପଙ୍କୁଆ।
କାଇଁ ଆଗରୁ ତ ଭଲ ଟେଷ୍ଟ ଲାଗେ
ହଉ ପୋଖରୀ ମାଛ କେମିତି ଲାଗୁଛି ଆଇ।
ଓହୋ। ହୁଁ ଯୋଉ ପୋଖରୀ କଣ ଥରେ କଣ ଖରାପ ହେଇଯାଇଥିଲା ପାଣି ବା?
ପୁଣି ଇଏ ହେଇ ପାଣି ପଶିଯାଇଥିଲାା।
ଓହୋ ବହୁତ ମାଛ ଅଛନ୍ତି?
ଆଉ ବତ ହେଲାଣି ତ ମୁ ବାର ବି ନେଇଥିଲି ଜାଆଁଳ ପକାନ୍ତି? ଘରେ ସେ ମାଛ ଆଉ ହଁ ତଥାପି ବହୁତ। କି ବଣ୍ଟ ପଡିଥିଲା କିଲେଇଲେ କା। ଟିକେ ନେ।
ହୁଁ। ଯାହାର ବଡ ପରିବାର ସେ କିଣିକି ଆଣିବ ନା?
ତ ଛିକି ବିକି ଆୁ କହିଲେ ତା କ ଚାଉ ତାର ଶୁଣିକି ନବ ଆଉ।
ଓହୋ।
ହୁଁ।
ଓଁ ଏମିତି ସବୁ ଚାଲିଛି ନା।
ହୁଁ। ଆଉ ତୁ ଭୁବନେଶ୍ଵର ଯିବୁ କୋଉଦିନ।
ହଁ ମୁଁ ଏଇ ଅ ଜୁଲାଇ ଶେଷ ସପ୍ତାହ ଆଡ଼କୁ ଯିବି ଆଉ।
ଜୁଲାଇ।
ହୁଁ। ଆଉ ତୋର ସବୁ ପରୀକ୍ଷା ଭଲ ହଉଛି?
ସେ ହଁ ସେମିତି ହଉଛି ତ ଆଉ। ହଉଛି କଣ। ଏଠି କାଇଁ ବସିବି ଠିଆ ହେଇଛି ଆଉ।
ଓହୋ ନାଇଁ କଟକରେ ଗୋଟେ ଭଲ କୋଚିଂ ସେଣ୍ଟର ଖୋଲା ହେଇଚି। ସେଇଠି ଯାହିଁ ରହିିକି ପଢୁନୁ।
ହ
ଆଁ।
ପୋଉଟା। ସେ ଯାଇ ରହିକି ପଢିଲେ କଣ ହବ କଟକ ତ ହଁ ଏମତି ହାଇ ଯାଉଛି ହାରି ତ। ଛୁଆଙ୍କ ଚାରିମାସର କଟି ଯାଉଚି ଦେଖିଆ ଟ୍ରାଏ କରି ଏ। ଯାହା ହବ ଆଉ।
ନାଇଁ କଟକ ର ଗୋଟେ ଭଲ ଇଏ ହେଇଛି ଖାଇବା ପିଇବା ବି ଭଲ ଦଉଛନ୍ତି ସକାଳେ ଦଉଛନ୍ତି। ଏ ଯୋଉ ଆମର ଗାଧୁଆ ବେଳେ ଦଉଛନ୍ତି ସନ୍ଧ୍ୟାବେଳେ ବି ସ୍ନାକ୍ସ ଦଉଛନ୍ତି।
ବୋଉ କୁ।
ଭଲ ରହିକି ପଢନ୍ତୁ ଏଇ ଆମର ଶ୍ରୀଧର ଗୋଟେ ଅଛି।
ନୂଆ ଟାଏ ବୋଧେକି କଣ ସେଥିପାଇଁ ଏତେ ଫାସିଲିଟି ଦଉଛନ୍ତି।
ହଁ।
ନୂଆଁ ଟା ବୋଧେ ଆଉ ସେ ନା ଟା ମୁଁ ଶୁଣି ନଥିଲି ଆଗରୁ ଏବେ ନୂଆଁ ଶୁଣିଲି।
ହଁ ଏବେ ନୂଆଁ ଟା ଖୋଲା ହେଇଛି ତଥାବି ପିଲା ବି। ବହୁତ ପିଲା ଏଥରକ ଆ ମ ପାଇଛନ୍ତି ବି ଗମେଣ୍ଟ ରେ।
ଯେହେତୁ ଖୋଲା ହେଇଛି ଭଲ ପଢଉଥିବେ ତାପରେ ଏତେ ପଢାରେ ଫାସିଲିଟି ବି ଦଉଛନ୍ତି ନା।
ହଁ ହଁ। କଉଠିକି ଯାଇକି ବୁଝାବୁଝି କରିକି ଦେଖେ ସେଇଠି ରହିକି ପଢିବୁ। ଅଁ ଘରେ ରହିଲେ ଆଡେ ଏ କାମ କରିବାକୁ ପଡିବ ସାଆଡେ ପାଠ ପଢେଇବାକୁ ପଡିବ।
କରିବା। ତାରି ଭିତରେ କରିବାକୁ ପଡିବ ଆଉ।
ହଁ ବା। ଆଉ ତମ ଘରେ ସମସ୍ତେ କଣ କରୁଛନ୍ତି?
ଆମରି କିଏ ଚାହା କରୁଛି କିଏ ଅଟା ଚକଡୁଛି। କିଏ ବସିକି ଟିଭି ଦେଖୁଛନ୍ତି। ଏମିତି ସବୁ କରୁଛନ୍ତି ଆଉ।
ଓହୋ ଆଉ ତୋ ବଡ ଦିଦି?
ଦେଇ କଣ ବସିଛି।
ଅଁ ହଁ। ଆଉ ଯୋଉ ତୋ ସାନ ଭଉଣୀ ତ ହଷ୍ଟେଲ ପଳେଇବେଣୀ ଆଉ ନା?
ହଁ ପା। ଦେଇ ଗଲା ଶନିବାର ଯିବାର କଥା ସାଙ୍ଗ ପିଲା ଦେଇ ଏଇ ଗଲେନି ଚାରି ପାଞ୍ଚ ଜଣ ଗୋଟେ ଗୋଟେ ଗୋଟେ ରୁମ ରେ ଗୋଟେ ରୁମରେ ତାଙ୍କେ କୋଡିଏ ଜଣ ରହନ୍ତି।
ହଁ।
ଚାରି ପାଞ୍ଚ ଜଣ ଯିବେ ସେଥିପାଇଁ ଘର ମନା କଲା ଆଉ ଗଲାନି ସେ ଫୁଣି ରବାରେ ଗଲା ଆଉ।
ଓହୋ।
ହୁଁ।
ଭଲ ହଷ୍ଟେଲ ଖାଇବା ପିଇବା ଦଉଛନ୍ତି ଟି?
ହୁଁ।
ଉଁ ସେ କୋଉ ଜାଗାରେ ରହୁଛି?
ନୟାଗଡ଼ ଦଶପଲ୍ଲା।
ଅ ହଁ ଭଲ ଯୁଆଡେ ଗୋଟେ ଲାଗିଗଲେ ଭଲ ନା ଆଉ।
ହୁଁ ଯାହା କଷ୍ଟ ହୁଁ।
ହଁ ବା।
ତାଙ୍କର ସେପଟେ ପାଣି ଫାଣି ଟିକେ ଅସୁବିଧା ଏଇାୟା। ଅସୁବିଧା ହେଲେ ତ ହୁଁ। କେବେ କଷ୍ଟ କରି ରହିଗଲେ?
ହଁ ବା କଷ୍ଟ ନ କଲେ ଆଉ କଣ କୃଷ୍ଣ ମିଳିବି?
ହଁ
ଆଉ ତୁ ଖାଇସାରିଲୁ?
ହଁ ମୁଁ ଖାଇସାରିଲିଣି। କାମ କରଛି ଆଉ
ଓହ।
ଖାଇସାରିନ ନାଁ।
ମୁଁ ରାତିରେ ଖାଏ ମୁଁ ନା ମୁଁ ରାତିରେ ଖାଇବି ଆଉ
ଆଁ
କଣ କରୁଛନ୍ତି।
ଏ ସମସ୍ତେ ଟିଭି ଦେଖୁଛନ୍ତି।
ମୁଁ ବି ବସି ତାଙ୍କ ସହିତ ଟିଭି ଦେଖୁଛି।
ହଁ ସିଏ ତ ଟିଭି ନ ଦେଖିଲେ ସିଏ ତ ଯୋଉ ଦୁଷ୍ଟ ଜାଣିଥବୁ?
କ ହଉ ତନ୍ଦର ଖାଇଦଉଥିବ ଆଉ ନା କଣ?
ହଁ। ପୁରା ବିଛୁଆତି ହେଇଛି।
ପାଠ ବି ଭଲ ପଢୁଚି ନା?
ହଁ ନାଇଁ ଯାହା କହିଲେ ତା ସ୍ମରଣ ଶକ୍ତି ବି ବହୁତ ଭଲ ମନେ ରଖୁଛି ଏକାଥରେ।
ହୁଁ।
ହୁଁ।
ହଉ ଲା ଲେଖା ଆଉଥରେ କରିବା?
ତାର ଆର ବର୍ଷକୁ ଆରର ଯେଉଁ ଶିକ୍ଷାବର୍ଷଟା ଆସିବ।
ସେଇ ଜୁନ୍ ଯିବା ଆଡେଛି ନଅ ଜୁନ୍ ଆଡେକୁ ଅନ୍ତ ଆଉ
ହଁ ସେତିକି ବଳେ ଲେଖା ହବ ଆଉ। ଆଉ ତମର କଣ?
ହଁ।
ହୁଁ।
ହଁ କଣ ବୋଲିତ ପାଗଳ ପିନ୍ଧିବ,
ହଁ।
ହଁ।
ହଁ।
ମଣିଷର ଅଧା ଜୀବନ ବି ନୁହେଁ ପୁରା ଜୀବନ।
ହଁ। ହଁ ଛୋଟ ଛୁଆଙ୍କୁ ଯେତେ ଭଲ ପାଇବ ସିଏ ତମକୁ ସେତେ ଭଲ ପାଇବ।
ହଉ।
ହଁ। ତୋତେ ଗୋଟେ କଣ ପାଗଳା କୁକୁର ମାରିଦେଇଥିଲା ବା।
ଠି ସବୁ ମାରିଦେଲେ ନା ମରିଗଲା ନା କଣ?
ହଁ ବହୁ ଜଣ କାମୁଡି ବି ଦେଇଥିଲା ନା।
ମୁଁ ମାନେ ଗୋଟେ ଗାଁ ଲେ ସବୁ କାମୁଡି ପକଉଚି ତ ଆଉ ତମ ଗାଁ ଆଡେ କଣ କି ମନ୍ଦିର ପ୍ରତିଷ୍ଠା ହଉଥିଲା ନା କଣ ବା। ହଁ। ହାଲୋ।